ହ୍ୟାଲୋ।
କଣ କରୁଚ?
ବସିଚି ଆଉ ତମେ?
ମୁଁ ଏଇଠି ଖାଇକି ଆସିଲି ତ କହିଲି ଆ ଆଉ ଗୋଟେ କଲ କରିଦେବା ଆଉ।
ତୁମର କେତେ ଟ୍ୟାକ୍ସ ଅଛି କି?
ମୋର ଅଛି ଏଇଟା ଦଶଟା ହେଇଯିବ। ଆଉ ଆସିିବ କେତେଟା ଆଉ।
ଓହୋ।
ସେ ବିଷୟରେ କଥା ହୁଅନି। କଣ କରୁଚ?
ଏଇଠି ବସିଚି ଆଉ।
ହଁ ସେ ତମେ କରିଦବ ଆଉ ତାପରେ କରିଦବ ତିନିଟା ମୁଁ କରିଦେବି ତିନିଟା ହଁ।
ହୁଁ।
ହୁଁ କଣ ଖାଇସାଲଣୀ?
ହଁ, ତମେ?
ହଁ ମୁଁ ଏଠି ଜଷ୍ଟ ଖାଇକି ଆସିଲି ବାସନ ମାଜିକି ତ, କହିଲି ଟିକେ କଥା ହେଇଯିବା ଆଉ।
ଓ ହୋ। ଘରେ ସବୁ?
ହଁ ଘରେ ସମସ୍ତେ ଖାଇକି ବହୁ ଦୁଆର ମୁହଁରେ ଏଇପଟେ ବଇଛନ୍ତି, ଆଉ କ କଣ ଅଛନ୍ତି ଭଲ ଭଲ ଆଉ, ତମର ଖାଇସାରିଲଣି ସବୁ?
କଣ କହିଲ?
ଖାଇ ସାରିଲଣି?
ହଁ ଖିଆ ସିରଲାଣି।
ଅ ନିଦ୍ ଆସିଲାଣି ନା କଣ?
ନା ନା ମୋବାଇଲ୍ ଦେଖୁଥିଲୁ ମ।
ହଁ ହଉ, ଆଉ ଭଲ ସବୁ ଆଉ? ହ୍ୟାଲୋ। ହ୍ୟାଲୋ।
ହଁ କୁହ କୁହ।
ଆଉ ରଜ ରେ କୁଆଡେ ବୁଲିବାକୁ ଯାଇଥିଲ?
ରଜେରେ ହଁ ଭୁବନେଶ୍ୱର ଯାଇଥିଲି ବା।
ଓ ହୋ ରଜରେ କି ପିଠା ହେଇଥିଲା?
କଁ କହିଲ?
ରଜରେ କି ପିଠା ହେଇ
ପିଠା ସେମିତି କି କିଛି ନାଇଁ ନର୍ମାଲ ଖାଇବା ମାନେ ବାହାର ଜିନିଷ ଖାଇବା କଥା ଆଉ। ଆଉ ସକାଳେ ସେମିତି ଚକୁଳିହେକା ସବୁ ଥିଲା ଆଉ।
ହୁଁ।।
ତମର କଣ ସବୁ ପିଠା କରିଥିଲ?
ଆମର ଆମର ହେଇଥିଲା ହଁ ହୁଁ ସୁଜି କାକେରା ହେଇଥିଲା ଆଉ ବରା ଆଉ ଚକୁଳି। ସେତିକି କରିଥିଲୁ। ଆଉ ପୋଡ ପିଠା ତ ମତେ ଏମତି ଜଣା ନାହିଁ ଆଉ ଟିକେ ଆଉ।
ଆପଣଙ୍କ ଶାଶୁ ମା କରିଥିବେ।
ହଁ ବଡ ମୁଁ ମିଶିକି କରିଥିଲୁ ଆଉ।
ହୁଁ।
ପିଠା କିଛି ବନେଇ ଆସୁଛି ନା ଆସୁନି?
ମତେ କିଛି ଜଣା ନାହିଁ।
ହେ ହେ ହେ ଶିଖିଥାଅ ଟିକେ ଶାଶୁଘରେ ଗଲେ କରିବ।
ଆ-ହା-ହା ସେତେବେଳେ ଦେଖିବା କଣ ହଉଛି।
ହଁ, ଆଉ ଘରେ ସବୁ ଖାଇକି ଶୋଇଲେଣି?
ହଁ ଏବେ ଦଶ ପନ୍ଦର ମିନିଟ୍ ହେଲା ସବୁ ଶୋଇଲେ।
ହଁ।
ବାବା ତ ରହୁଛନ୍ତି ଭୁବନେଶ୍ଵରରେ, ଝିଅକୁ ମା ଶୋଇପଡ଼ିଲେଣି ଆଉ।
ହଁ ଭୁବନେଶ୍ୱରରେ ଅଛନ୍ତି, କଣ କରୁଛନ୍ତି?
ସିକ୍ୟୁରିଟି।
ଆ ଭଲ ଯେ ସିକ୍ୟୁରିଟି।
ଭଲ।
ନାଇଟ ଡେ ଦିଟା ଯାକ କରିବାକୁ ପଡୁଥିବ।
ବାକି ଲାଇସେନ୍ସ ଯାହାର ଥିବ ତା ପାଇଁ ଭଲ।
ହଁ?
ଲାଇସେନ୍ସରେ ଅଧିକ ପେମେଣ୍ଟ ମିଳବ ନା। ଆଉ ଏଇଟା କଣ, ମାନେ ବାବା ଏମିତି ନର୍ମାଲି ଯାଇକି ରହୁଛନ୍ତି। ସେଇଥିପାଇଁ ଏଇଟା ହିଁ ହୁଏ ଦଶ ପନ୍ଦର ଏମିତି ମିଳିବ।
ହଁ।
ଲାଇସେନ୍ସ ରହିଲେ ତିରିଶ ଚାଳିଶ ପଚିଶ ଏମିତି
ହଁ, ଓ ହୋ। ଆଗକୁ କଉ ଯିବ କୁଆଡେ ବୁଲିବା-ବୁଲ ବୁଲାବୁଲି କରି ନା କଣ?
କିଛି ପ୍ଲାନିଂ ନାହିଁ, ଦେଖାଯାଉ ରଥଯାତ୍ରାକୁ ପୁରୀ ଯିବୁ ବୋଲି ଭାବୁଛି।
ଯାଅ ଯାଅ ଟିକେ ବୁଲାବୁଲି କରିକି ଆସିବ, ଏତେ ଭିଡ ଯେ ଯିବାକୁ ବି ମାନେ ହୁଏ ପ୍ରବଳ ଭିଡ, ରଥଯାତ୍ରାରେ ତମେ ଭିତରେ ପଶି ପାରିବନି, ବାହାରୁ
ହଁ ବା ଆମେ ଏ ଦୁଇ ବର୍ଷ ତଳେ ଯାଇଥିଲୁ ଯେ ମାନେ ପୁରା ଚାପି ହେଇଥିଲୁ ଖାଲି।
ହଁ?
ତାପରଠୁ ଆଉ ରଥଯାତ୍ରାକୁ ଯାଉନୁ।
ହଁ ଯିବ ବୋଲେ ଦେଖିକିରି ଆସିବ ଏଇ ବାହାରୁ ବାହାରୁ, ଭିତର କଣପାଇଁ ପଶିବ କି ଗହଳିରେ?
ହଁ ସେମିତି କରିବୁ ଭାବୁଛୁ ଦି ଦିନ ହବ ରହିବୁ ଯେ ଦେଖାଯାଉ କଣ ହଉଛି ଠିକ ନାହିଁ।
ଆଉ ଏଇ ସୁନାଖଳା କୋଟଗଡ ପାର୍କ ଦେଖି ଗଲଣି?
ହଁ ସବୁ ସରିଲାଣି। ହଁ,
ଆଉ ଏ-ଏଇ
ଡ଼ାଉ
ହଁ ସେଇ କଥା ମୁଁଇ ବି କହୁଥିଲି।
ଇଁ ହି ହି ସେଇଟାକୁ ଆଉ ଗୋଟେ କହୁଛି ମଣିନାଗ ମଣି ନାଗେଶ୍ଵର ମନ୍ଦିର ସେଇ ଦି ଟା ରହିଲା।
କାଳିଜାଇ?
ସରିଲାଣି ସବୁ ସରିଲାଣି। କାଳିଜାଇ, କଣ୍ଟିଲୋ ତା ବାଦ ସବୁ ସରିଲାଣି ଏଇ ନୟାଗଡ ଏରିଆ।
ହଁ ଅଁ ଆ ଏଇଟା ଦେଖିନ ଯୋଉ କଉଟା କି କଣ୍ଟିଲୋ ନୀଳମାଧବ ତ ଦେଖିଥିବ ଆଉ। ଗୋପାଳପ୍ରସାଦରେ ଗୋଟେ ପାର୍କ ହେଇଛି ହେଇଟା ଦେଖିଛ?
କଉଠି?
ଗୋପାଳ ପ୍ରସାଦ
ଗୋପଳପୁର ମୁଁ ଜାଣି-ଯାଇଛି।
ଗୋପାଳ ପ୍ରସାଦ ଗୋଟେ ଅଛି ସେଇଟା ବି ଭଲ ପାର୍କ ଭଳିଆ। ଭଲ ଅଛି ହେଇଟା ବି ଯିବ ଦେଖିକି ଆସିବ ଭାରି।
ଏବେ ବା କଣ ଏଇଠି ନୟାଗଡ ପାଖରେ ଗୋଟେ ଅଛି ଏଇ ତିରିଶି କିଲ ମିଟର ବୋଧେ ଜିଏସ୍ଟି୍ ଆର ର ପାର୍କ।
ହୁଁ ଉଁ
ହଁ ମୁଁ ମାନେ ଦେଖୁଥିଲି ମୋବାଇଲ ଇନଷ୍ଟାଗ୍ରାମ ରେ। ଭଲ ବଢିଆ ଲାଗୁଛି ପ୍ଲେସ ଟା ଭାବୁଛି ସେଇଠି ଏଉପଟେ ଯୁିବଆମେ ହେ ହେ ହେ ହେ
ହଁ ଯିବ ର ବୋଲିକି ଆସ।
ଏଇଠି ପଟେ ସୁଲଭ ଡ୍ୟାମ।
ହୁଁ
ଯାଇଛ ଖଣ୍ଡପଡା ଲାଇନି?
ସୁନାାମ ନା ଖଣ୍ଡପଡା ଲାଇନି ଆମ ଅଁ ଗାଁ ପାଖ ପାଖରେ ନାଁ ନାଇଁ ଆମେ ହିଆଡେ ଯାଉଛୁ କିନ୍ତୁ ଯାଇପାରୁନି।
ସିଇଟା ପା ରୋଡ ସାଇଡରେ ପଡୁଚି ହଁ ଫତେ ଫତେବେଡ ଗଲାବେଳକୁ ତ ସେଇଟା ସାଇଟ୍ ରେ ପଡିବ।
ହ ହଁ ଫତେ ଗଡ ରାମ ମନ୍ଦିର ଯାଇଥିଲି ମୁଁ ଆଉ ହେଇ ଆଡେ ଯାଇନି ଆଉ
କଟୋ ଗଡା
କଟଗଡ ପାର୍କ ଯାଇଥିଲୁ ଏବେ ଆହୁରି ଭଲ ହେଲାଣି। ବଲାଙ୍ଗୀ ପାର୍କ ଯା ହେଇନି। ଏବେ ଆହୁରି ଭଲ ହେଲାଣି ପୁରା କଟଗଡ଼।
ହଁ କାଇଁ ହିରୋ ହିରୋଇନ ମାନେ ଆସୁଛନ୍ତି ବୋଲି ଶୁଣ୍ଟି ଚାଲିଛି ଏଠି। ସେଇଥିପାଇଁ ଆହୁରି ଦିନକୁ ଦିନ ଅଧିକ ହବ। ଆଉ ତାର ଯୋଉ ଜଣଙ୍କୁ ଚାଳିଶ ଟଙ୍କା ଲେଖାଏଁ ଟିକେଟ୍ ଟା ବଢି ଯାଇଥିଵ ଏବେ।
ହଁ ଟିକେଟ ଆଗରୁ ଥିଲା କୋଡିଏ ଟଙ୍କା ଉଁ ଥିଲା। ଏବେ ଆହୁରି ହରି ବଢି ଗଲାଣି।
ଆମେ ଗଲାବେଳକୁ ଥିଲା ଚାଳିଶ ଟଙ୍କା ପ୍ରବଳ ଲୋକୋ ହଁନ୍ତି। ସୁଟିଂ ହେକ ହେଲା ବାକି ବନ୍ଦ ହେଇଯାଉଥିବ ଆଉ।
ଆମେ ଯାଇଥିଲୁ ହେଲାଣି ବର୍ଷେ ହେଲା ଆଉ ବର୍ଷେ ହେଇଯିବ। ଯେତେବେଳେ ନୂଆ ନୂଆ ଆରମ୍ଭ ହେଲାନି ପାର୍କ ଟା
ହଁ।
ହଁ ସେତିକି ବେଳେ ଜାଇଥିଲି।
ପାର୍କ ତ ଆରମ୍ଭ ହେଲା ଦିନଠୁ ଏଇ ବର୍ଷା ହେଇଯିବ ଆଉ
ହଁ ହେଲାଣିି ଦୁଇ ବର୍ଷ ହେଲା ଗଲୁଣି ଯେ ତଥାପି ଆମକୁ ଟିକେ ନୂଆ ନୂଆ ଲାଗୁଥିଲା ସେଡୁକୁ କିଛି ବି ହେଇନଥିଲା ଏବେ ଆହୁରି ଭଲ ଡେଭଲପମେଣ୍ଟ୍ ହେଲାଣି।
ଦିନ କୁ ଦିନ ସେ ହବ ହେଲେ।
ହଁ କଣ ଖାଇଲ?
ଆ ସୋୟାବିନ୍ ବଡି ଝୋଳକୁୁ ଭାତ।
ହ ହଉ। ବୋଉ ହା ସବୁ ମାମା ହା ସବୁ ସୋଇ ପଇଲେଣି ନା?
ହଁ।
ହଁ ହଁ।
ଆମର ଦ ସାଢ଼େ ଦଶଟା ଭିତରେ ସବୁ
ତମର ସେପଟେ ଆଉ ସାଙ୍ଗସାଥି ମାନେ କେହି ଇଏ ହେଇନାହାନ୍ତି ଏଥିରେ?
ହଁ ଅଛନ୍ତି ନା ଆମର ଏପଟ ଲାଇନରେ ସବୁ ପ୍ରାୟ ପିଲା ଅଛନ୍ତି।
ମୁଁ ଯୋଉ ନମ୍ବର ଟା ଦେଇକି କ କହିବ କଲ୍ କରିଆକୁ
ଆଁ ହା,
ଝିଅମାନେ।
ହଁ ହେଁ ହେଁ ମୁଁ ବି କଥା ହେବି ହେବିକି ମୁଁ ହେ କହିଲି ମାନେ ମାନେ-ସେ ମୋର ହେଇଗଲାଣି ଦଶ ଦିନ ହେଲା ମୁଁ କଲିଣି ପୁଅ ଝିଅ ଏମତି ମିଳୁନାହାନ୍ତି ବା।
ହଁ ମୁଁ କହିଦେବି ଇଆଡୁ।
ପୁଅ ପିଲାଙ୍କ ସହ କଥା ହବାକୁ ଅନକମ୍ଫଟେବଲ ଲାଗୁଛି ନା ଗୋଟେ।
ହଁ ଭଲ ଲାଗିବ ଯେ
ଭଲ ଲାଗୁନି ପା ହଁ ତାପରେ କଥା ହେଲେ ବି କଣ ଗୋଟେ କ ଥା ପୁଣି ଦିନକୁ ଦିନ ଅଧିକ କଥା ହବ ନାହିଁ?
ହଁ ପା।
ଏଇଥିପାଇଁ ସିଏ କେତେବେଳେ ମେସେଜ ଆମେ କେତେବେଳେ ମେସେଜ କରିବା ଏଇଟା ଭଲ ନୁହେଁ।
ହୁଁ। ମୁଁ ସେଥିପାଇଁ ଏ-ଏ-ଏଥିରେ ନକରିକି ଏଇଥିରେ ଯିଏ ହେଲେ ଏଥିରେ କୋଉ କୋହୁଚି ଯଦି
ମୁଁ ବି ଫାଷ୍ଟ ପର୍ଶିନାଲରେ ଦେଖିକି ଝିଅ ପିଲାଙ୍କୁ ମେସେଜ କରୁଚି। କିନ୍ତୁ ଜଣେ ଜଣେ ରେସ୍ପନସ୍ କରୁଚନ୍ତି ଜଣେ ଜଣେ ରେସ୍ପନସ୍ କରୁନାହାନ୍ତି। ଥରେ ମୁଁ ଆଜିଠୁ ଲାଷ୍ଟ ବାଧ୍ୟ କରି କି ଗ୍ରୁପ୍ ରୁ ଗୋଟେ ମେସେଜ ପକେଇଲି।
ହଁ ମୁଁ ଗ୍ରୁପ୍ ରେ ଟେ ଲେ ବୋଲି ମୁଁ ତ ଜାଣିଲି ଭଲ କଥା ନା ମୁଁ ଜାଣିଲି କିନ୍ତି।
ଫୁଣି ମୋର ଡି ପି ଟା ଥିଲା ଇଏ ଥିଲା ମାନେ ନର୍ମାଲ ଗୋଟେ ଥିଲା ଯେ ପୁଣି ଗୋଟେ ଝିଅର ଏସେ ଏଡିଟିଙ୍ଗ କରି ପକେଇଲି।
ହଁ। ଭଲ କରିଚ ମୁଁ ତ ଭାବିଲି ମୁଁ କହିଲି ପୁଅ କି ଝିଅ ବୋଲି ମୁଁ ଆମ କରୁନଥିଲି ହେଥି ପାଇଁ ଆମ ମାମୁନି କି ପଚାରିଲି କହିଲି ଯେ ଆଉ ସିଏ କହିଲେ ପୁଅ ନା ଝିଅ ହଁ ଝିଅ ଟେ କରୁନ।
ହେ ହେ ମୋତେ ବି ଦିଇଟା ତିନିଟା ପୁଅ ମେସେଜ କରିଥିଲେ। ଯେ ମୁଁ ତାଙ୍କୁ ବିଜି କହିକି ରହିଗଲି। ମୁଁ ଆଉ କଥା ହେଇନି।
ହୁଁ।
ମତେ କହିଲେ ଫ୍ରି ଅଛ ମୁଁ କହିଲି ନାଇଁ ବିଜି ଅଛି।
ହୁଁ।
କଥା ହୋଉଥିବ ଗୋଟେ ସାଙ୍ଗ ସହିତ ଥିଲେ କଥା ହେଇଯିବ।
ହୁଁ ମା ଏଇୟା ନାହିଁ ଛାଡ଼ ପରେ ହେଇ ବିଷୟରେ କଥା ହବା ଆମେ।
ହା ହା ହା ପର୍ସନାଲ ହେଗୁଡ଼ା।
ହୁଁ ଓ ହୋଉ। ଏମିତିରେ ତ ଆମେ ଯା ମନରେ ନାହିଁ ଖାଇଚ ପିଇଚ କି ଭଲ ମନ୍ଦ କି ପାଠ ପଢ଼ା ଇଏ ସିଏ।
ମୋର ଗୋଟେ ସାଙ୍ଗ ଟେ ସସିଏ କଥା ହବ ତାକୁ ଦେବି ଆପଣଙ୍କ ନମ୍ୱର ଟା ଆଉ।
ହଁ ହଁ ଦେଇଦେବ।
ସିଏ ମତେ ଏବେ କୋହୁଥିଲା କଥା ହବ ଯେ ମୁଁ ତାକୁ ମନା କରିଥିଲି।
ହୁଁ ମୋ ସାଙ୍ଗରେ
ନାଇଁ ନାଇଁ ମୋ ସହ ମୁଁ କହିଲି ମୁଁ ମନା କଲି ମୁଁ ତମ ନମ୍ୱର ଦେଇଦେବି। ତାର ଅଛି ତ ଏମିତି ସେ କଥା ହେଇଯାଉ।
ହଁ ଆ ଦେଇ ଦେବା ହେଥିରେ କିଛି କଥା ନାହିଁ। ଖାଲି ଝିଅ ପିଲାଙ୍କୁ ହିଁ ଦବ।
ହଁ ଝିଅ ସେ ଝିଅ
ପୁଅ ମାନଙ୍କୁ ଦବନି।
ନା ପୁଅ ମାନଙ୍କୁ ମୁଁ ଫାଷ୍ଟ ପୁଅ ଝିଅ ବୋଲି କନ୍ଫ୍ୟୁଜ୍ ହେଇଗଲି ମାନେ ଶୁଭମ୍ ଲେଖା ହେଇଛିନା। କଥା ହେବି ନହେବି ମୁ କହିଲି ହଉ ଦେଖିବା କଣ ହୋଉଛି ଆଉ।
ଶୁଭମ ଲେଖା ଏଇଚି।
ହଁ।
ହଁ ହଁ।
ଏଇଟା କଣ ଭାଇଙ୍କ ନା?
ହଁ କୁହନା।
ଓହୋ ପ
ହଁ।
ମୁଁ ତାର ମାନେ କଥା ହେଇସାରିଲା ପରେ ଭାବିଲି ହଁ ଭାଇଙ୍କ ନା ହେଇଥିବ ତାହେଲେ
ନା ଇଏ ମୋ ପୁଅ ନାଁ। ଭାଇଙ୍କ ନାଁ ସଂଜୟ।
ଏସ୍ ରୁ ଷ୍ଟାର୍ଟ।
ହୁଁ-ହୁ-ହୁଁ। ହଁ-ହଁ।
ହଉ ରଖି ଦଉଛି।